ଯ
ଫୁଣି ଚାଲି ଆସିଲ ନା କନ୍ତ ଦେ
ଆଉ ଦିଦି ଘର ଫର ସବୁ ଠିକ ନାଆ?
ନା ଆ ଘରେ ତମେ ଯାଇକି ବନେଇଅ ତ ସେଇଥିପାଇଁ ଅଧା କରିକି ରଖ
ଆରେ ତମେ ତ ସେଇଆ କହୁଛ ଆମେ ଗୋଟେ ଭୁବନେଶ୍ଵର ଗୋଟେ ପ୍ଲଟ ଟେ କିଣିଥିଲି ହେଲା। ଶୁଣନ ଗୋଟେ ପ୍ଲଟ ଟା କିଣିଥିଲି। ଟିକେ ମାରିବା କଥା ନା।
ତମେ ଏତେ ପବନ ମାରୁଛ ଆଲୋ ଆମେ ଯେ ତୁ ମତେ କଲ କରୁଛୁ ମୁଁ ତୋତେ କଲ୍ କରୁଛୁ ଏଟା
ହଁ ବେ ଗଣା ଯିବ।
ସେ କହିଲେ କଣ ପନ୍ଦର ଦିନର ପନ୍ଦର ଦିନର ତିନି ହଜାର ଟଙ୍କା।
ହଁ ପନ୍ଦର ଦିନରେ ତିରିଶ ଜଣଙ୍କୁ ଫୋନ କରିବୁ ଆଉ ପନ୍ଦରଟା ୟ ଅଠରଟା କଲ ସିଭ୍ କରିବୁ, ମାନେ ଯେମିତି, ମୁଁ ତୁ ମତେ କଲ କଲୁ ହେଲେ ମୁଁ ରିସିଭ୍ କଲି ଏବେ ମୁଁ ତତେ କଲି ହେଲେ ତୁ ରିସିଭ୍ କଲୁ ନା ସେମତି ବୁଝିପାଇଲୁ।
ଏ ଶୁଣୁ ଆମେ ଲେଖିକି ରଖିବା ଚାଲ।
ହଁ ପା ଲେଖି ରଖି ଆରାମ
ରଖିିବା କି ଆଜି କେତେଟା କଲ ଆଇଲା କେତେଟା କଲ ଗଲା।
ହଁ।
ତାଲେ ଭଲ ସେ କହ ପନ୍ଦର ଦିନର ପନ୍ଦର ଦିନରେ ତିରିଶ ଟା କଲ କରତେ ପଡିବ।
ତିରିଶଟା। ବୁଝିଲୁ ନା?
ମାନେ ଗୋଟେ ଦିନରେ ତ ପାଞ୍ଚଟା ନା ପନ୍ଦର ଦିନରେ ତ ଅଧିକ ହେଇ
ନା ଗୋଟେ ଦିନେ ଦିଟା ତିନିଟା ତୁ ଯେତେ କରିପାରିବୁ ବୁଝିପାରୁଛୁ?
ହଁ।
ଏମିତି ଧୀରେ ଧୀରେ କରିବ ଆଉ କଣ।
ଓହୋ ତାହେନେ ମାନେ ରିସିଭ କରିତେ ଏକାଥରେ ଅଠରଟା।
ଅଠରଟା କି ପନ୍ଦରଟା କହୁଥିଲା।
ଶୁଣ ନା।
ହୁଁ।
ଯିଏ ଯାତ୍ରା ଆମ ଗାଁ ରେ ହଉଥିଲା ଦଇତାରି ପଣ୍ଡା ଆସିଥିଲା।
ଭାଇ ଦଇତାରି ପଣ୍ଡାକୁ କିଥିଲ ଭାଇ ତମେ ବଡ ଲୋକ ଗୋଡା ତମେ ତ ଆଉ।
ବଡ ଲୋକ କଣ ସେମିତି କା ଆଉ।
ହୁଁ ଆମ ଆଡେ ଆଇଥିଲା ରାନୀ ପଣ୍ଡା।
ଭାଇ ଏଇ ଏତେ ବଡ ଲୋକଟାକୁ ଡାକିଦେଇଛ।
ବଡ ଲୋକ ତମ ଭଳିଆ ନା?
ଆଲୋ ରାନୀ ପଣ୍ଡା ହଉଛି ଭଲ ଲୋକ, ଜାଣିଛୁନା ସେ ସିନା ହଉଛି କିନ୍ତୁ ଏବେ ଭଲ କାମଗୁଡା
ହଁ କି?
ହଁ।
ଆଚ୍ଛା, ମୁଁ ତ ଏତେ ଜାଣିନି ଯାତ୍ରା ଫାତ୍ରା ବିଷୟ ରେ, ଖାଲି ମୁଁ ଲାଗୁଛି ସେ ଭାଷା ବିଷରେ ଟିକେ ବୋକି।
ସେ ଯେ ଲୋକଙ୍କୁ ବୋଲୁ ଥାଏ, ସେ ଲୋକଙ୍କୁ ଭାଷା ହିଁ ଦରକାର ଆଉ କିଛି ନୁହେଁ।
ଆଛା, ଆଉ କଣ କଲେଜବଲେଜ ଯାଉଛ କେମିତି କଣ
ଆଉ ଶ୍ରଦ୍ଧା କଣ କରିବ ବ୍ୟାଗ ଲାଗିଥିଲା ମାନେ ତମେ କଣ ମତେ ପକେଇକି ଆସିନ ଏ ଯାଏଁ।
ଆରେ ମାନେ ତୋତେ ସେଠି ଦେଖେଇ ନଥିଲା ଡେଟ କେବେ ଆସିବ କି ତମକୁ ଦେଖ
ସେ କହିଲେ ନା ଆମକୁ ଦେଇ ମାସ ସେ ଭିତରେ ଆସିବ ମୁଁ ପକେଇନଥିଲି ମୁଁ ଗୋଟେ ପିଲାଟାକୁ କହିଦିନି ମୁଁ ପା ଘର ଥିଲି ମୁଁ ଆସିକିନା ପକେଇମି ସେ ମୋର ପକେଇ ଦେଇଥିଲା।
ସେ ସତରେ ପକେଇଛି ତ?
ହଁ, ପକେଇକି ସାଇନ ଫାଇନ ମାନେ ଫଟ ଫଟ ଉଠେଇ ଉଠେଇକି ଦେଇଛି ମୋର।
ଆଚ୍ଛା, ହଁ ତାହେଲେ ଆସିବ ତୁ ତୋ ମୋବାଇଲ ନମ୍ବର ଦେଇଥିଲୁ ଟି?
ହଁ।
ତୋ ମୋବାଇଲକୁୁ ମେସେଜ ଆସିବ ଯଦି ତୋର ରିଚେକିଂ ହେଲା ପରେ ଆଉ।
ମୋବାଇଲ
ଇ ମେଲ ଇ ମେଲ ନୁଁ ତୁ ଯାହା ଦେଇ
ଆଉ ଶୁଣ ଆଉ ଯା ସିଟି ଯା ଫର୍ମ କୁ ସେ ଆଡମିଟ କାର୍ଡ କେବେ କଣ ଆ
ଆଡମିଟ କାର୍ଡ ଏକ୍ସାମ୍ ର ହପ୍ତା ଆଗରୁ ଦିଏ ବୁଝିପାରୁଛୁ ନା?
ହଁ କେଇଟାକୁ ମେସଜ ଆସିଚି।
ସେ କେଇଟାକୁ ନୁହେଁ ମାନେ ତୋ ଜିମେଲ କ ମେସେଜ ଆସ ଆସେ ହେଲା। ଜିମେଲ ର ମେସେଜ ତତେ ଲିଙ୍କ ଦେଇ ଦେଇ ଥାଏ ଜିମେଲ ହେଲା। ସେ ଡାଇରେକ୍ଟ ଲିଙ୍କ ଗଲେ ତୋ ଯୋଉ ଷ୍ଟୁଡେଣ୍ଟ୍ ଲଗଇନ୍ ଆଇ ଡି ଖୋଲିଯାଏ ଯଉଥିରେ ତୁ ଆପ୍ଲେଏ କରିଥିବୁ, ବୁଝୁଚୁନା। ସେଇଟା ଖୋଲିଯିବ ସେଇଟି ତ ଦେଖିବ କି ଡାଉନ ଲୋଡ୍ ଆଡ଼ମିଟ କାର୍ଡ ପାସୱାଡ ମାଗିଥିବ ଷ୍ଟୁଡେଣ୍ଟ୍ ଲଗିନ କଲା ବଳେ ପାସୱାଡ ମାଗିବ ତୁ ମନେ ରଖିଥିବୁ।
ଆଚ୍ଛା ହଁ ମାନେ ମୁଁ ଏଇ ଯେ ହଁ ଆମର ମନେ ଅଛି ଲେଖି ରଖତି ମେ
ହଁ ସେଇଗୁଡାକ ଦବୁ ତାପରେ ତୋର ଆଡମିଟ କାଡ୍ ମିଳିଯିବ ତୋତେ ସେଠି ଦେଖେଇଦବ ସେଣ୍ଟର କୋଉଠୀ କଣ ପଡିଛି। କୋଉ ସିଫ୍ଟ ମାନେ କୋଉ ଟାଇମ ରୁ କୋଉ ଟାଇମ ହେଲା। ଗେଟ କ୍ଲୋଜିଙ୍ଗ ସବୁ ଦେଖେଇଦବ ହେଲା, ସେଇ ହିସାବରେ ତୁ ବାହାରିକି ଯିବୁ ଆଉ।
ତୋର କେଉଠି ପଡିଥିଲା ତମ ଘର ପାଖରେ?
ନା ମୋର ଧଉଳି ରେ ପଡିଥିଲା ମୁଁ ଭୁବନେଶ୍ଵର ପକେଇଥିଲି ନା।
ଓହୋ।
ତୋର ଯଦି ବାଲେଶ୍ଵର ପକେଇଛୁ ମାନେ ତତେ ଘରେ ଯିବାକୁ ପଡିବ।
ତଁ ବାଲେଶ୍ଵର ପକେଇ ନିଲୋ ସିଏ ମତେ କହିଲା କଣ ତ କି ତମେ ଏକ୍ଜାମ ଚୁଜ କରିପାରିବନି ତମ ଡିଷ୍ଟ୍ରିକଟ ଅନୁ ଆସିବ ଆଉ ତମେ ଯଦି ଏବେ ବି ବାଜିଯିବ ତାହେଲେ ତମେ କେ କଲେଜରେ ପଢିବା ପାଇଁ ଚାହୁଁଛ। ସେଇ କଲଗଡା କରିଦି।
ହଁ ହଁ ବୁଝିଲି ବୁଝିଲି।
ମୋ ବାପା ସେ ପା ଚୁଜ କରିଥିଲେ ଦେଲାନ ଏକ୍ଜାମ କେଠି କୋଠି ପଢିବ ବୋଲି।
ଆଚ୍ଛା ବୋଧେ ହୁଁ ଏଇଥରକ ବୋଧେ ଏମିତି ହେଇଯାଇଛି। ମୁଁ ତ ଏତେ ଜାଣି ନି ହୁଁ।
କେମିତି କୋଶ୍ଚନ କେମତି ଆସ?
କୋ୍ଚିନ ଇଜି ଥିଲା ଜାଣିଛ ନା ମୁଁ ଯଦି ପଢିକି ବି ଆଉ ଟିକେ ଭଲସେ ଯାଇଥାନ୍ତି। ଆରାମସେ ହେଇଯାଇଥାନ୍ତା।
ଆ ଜାଣିଛୁ ଏଥିରୁ କେତେ ପିଲା ପକେଇଲେଣି ସେଥିପାଇଁ ଲକ୍ଷେ ଲକ୍ଷେ ଉପରକୁ ପକେଇଛନ୍ତି।
ହଁ ବା ଏଥର ଜାଣିନୁ ନା ସିଟିରେ ଯଦି ତୁ ପାଇଗଲୁ ହେଲା ଦି ବର୍ଷ କଲୁ। ଦି ବର୍ଷ କଲା ପରେ ତୁ ଖାଲି ଅନେଇକି ବସିଥିବୁ ଗମେଣ୍ଟ୍ ଚାକିରୀ ବାହାରିବ।
କ୍ଲିୟର କରିତେ ପଡିିବ ପେପର ୱାନ୍।
ହଁ ହଁ।
ସେଟା ବାହାରେ ପୁଣି ପ୍ରେଲିମ୍ କି ମେନ୍
ହଁ ସେ ଓଟି ଇଟି ଟା କମ୍ପ୍ଲିଟ କରିଦେଲା ତୁ ଖାଲି ଅନେଇକି ବସିଥିବୁ ଗମେଣ୍ଟରେ କେବେ ମାନେ ଦବ ହଁ। ବାହାରିବା ଷ୍ଟ। ଟିଙ୍ଗ୍ ସାଲେରି ପା ତିରିଶି ପଇଁତିରିଶି ଜାଣିପାରିଛୁ ତ?
ସେଇଟା ଯେ କିନ୍ତୁ ବାଜିବା ବି ଦରକାର ତ କେତେ କେତେ ପିଲା ଦେଖୁଛୁ ପକେଇଛନ୍ତି କେତେ କଟକ ଯିବ ଭାଇ ସେଇଟା ହଉଚି କଥା।
ସେଇ ବହୁତ୍ ମାନେ ଏଥର ଏବେ ସବୁ ପିଲା ଜାଣିଗଲେଣି ନା ଏଥିରେ ଆଗରୁ କଣ ଥିଲା ନା ଏ ବହୁତ୍ କମ ପଇସା ଥିଲା କେହି ପକଉ ନଥିଲେ ଏବେ ବର୍ଷେ ଦି ବର୍ଷ ହେଇଛି ସେ ସେଇଟା କାଢ଼ି ଦେଇଛି ଛଅ ବର୍ଷର ହେବାର ଟା କାଢି ଦେଇଛି ହେଲା ତ ଏବେ ପୁରା ଡାଇରେକ୍ଟ ପେ ଦବ ଯେତିକି ତମ ସାଲେରି ସେତିକି ପେ ଦବ ମାନେ ତିରିଶି ପଇଁତିରିଶ ହଜାର କଣ କମ ଭାବୁଛୁ। ୍
ସେଇଆପ ଭାବେନି ବସି ବସିକି ପ୍ରଥମ ନହେଲେ ନ ପଢନ୍ତୁ ବସି ବସିକି ତୁ ଯିବୁ ଅଣ୍ଡା ଭାତ ଖାଇକି ଖାଇ
ହଁ ଟିକେ ପଢେଇଲେ ଗଲା ତତେ ତିରିଶି ପଇଁତିରିଶି ହଜାର।
ଆଉ ଭାବେ ତୋ ନିଜ ଇଚ୍ଛାରେ ତୁ ଚାରିଆଡ଼େ ବୁଲିବୁ ଆଉ ଭାବେ
ନିଜ ଇଚ୍ଛାରେ ତ ଚାରିଆଡ଼େ ବୁଲି ପାରିବୁ ଟିକେ ଭାବେ ଶ୍ରଦ୍ଧା।
ସିଟି କରିବ ନ ଦେଲେ ମାନେ ଭାବେ ସିଟି କରିବୁ ପୁଣି ଯଦି ଆଉ ଉପର ପାଇଁ ପଡିିବାକୁ ତ ଡାଇରେକ୍ଟ ଏକାଥରେ ଉପର ଯାଏଁ ପଢି଼ଦେଇଥିବୁ ତଳ ପାଇଁ ଆପ୍ଲାଏ କରିପାରିବୁ।
ହୁଁ।
ହଁ ସେଟା ବି ଠିକ୍ କଥା ଏଥର ବି, ଏଡ଼ ପିଲା ବି ଜଣିଛୁ ନା ସିଟିରେ ପକେଇ ଦେଇଛନ୍ତି ଏତେ ହାରାମ ଯାଦା ପିଲାଉଡା।
ହଁ ପା କାରଣ ତାଙ୍କୁ ବି, ଏଡ଼ ରେ ମିଳୁନି ନା ସିଟ୍ କାଇଁ ବି, ଏଡ଼ ରେ।
ବୁଲି ସେମାନେ ସବୁ ପକେଇ ଦେଇେଇଛନ୍ତି ନା ସିଟିର। ଏଟା ହେଲେ ନହେଲେ ସେଟା ହବ ଏ କରୁଛନ୍ତି।
ସେଇ ତ କଥା।
ତମର ତୁ ଯେତେବେଳେ ପକେଇଥିଲୁ ସେତେବେଳେ କେତେ ପିଲା କଣ ଦେଇଥିଲୁ ତଥାପି?
କେଜାଣି ଏତେ ମନେ ନାହିଁ ଭିଡ଼ ବହୁତ୍ ଥିଲା।
ଏତେ ପିଲା ଥିଲେ ନା?
ମୋ ସେଣ୍ଟର ରେ ତ ପୁରା ଭିଡ଼।
ଏପଟରୁ ଶିଖିଥିଲୁ।
ମୁଁ କମ୍ପ୍ୟୁଟରରେ ଏକ୍ଜାମ୍ ଦବୁ।
ହଁ ତୁ ଶିଖିଥିଲୁ ନା ଏକ୍ଜାମ୍ ଦେଲୁ।
ନା ମ ଶିଖିନି ମୁଁ କମ୍ପ୍ୟୁଟର।
କିସ କେମିତି କଲୁ ତୋତେ ତ ଇଏ ହେଇଥିବ।
ନା ନା ମୁଁ ଅଲରେଡି ଜେଇ ଏକ୍ଜାମ୍ ଦେ ଦିଥର ଦେଇ ଏ ପୁଣି ଆଉ ଗୋଟେ କଣ ଗୋଟେ ଓ, ଜେଇ ଏକ୍ଜାମ୍।
ଯାହାର ଶୁଣୁ ଯାହାର ଫାଷ୍ଟ ଆଟେମ୍ପେଡ ଥିବ ତାହେଲେ ତାଙ୍କୁ ଜାଣିନଥିବ
ଆରେ କିଛି ନହିଁ ସେମାନେ ଆସିବେ ତୋର ଫେସ୍ ବଗେରା ତୁ ଯେମତି ଭିତରକୁ ଯିବୁ ତୋ ଫେ ଫେସ୍ ଗୁଡାକ ମାନେ ସବୁ ମାନେ ସ୍କାନ କରିକି ତତେ ଗୋଟେ କମ ମ୍ପ୍ୟୁଟର ରେ ବସେଇବେ ସେ କମ୍ପୁଟର ରେ ତୋ ଫେସ୍ ଦେ ମାନେ ଫଟୋ ଥିବ ହେଲା। ତୋର ଯୋଉ ଆଡମିଟ୍ କାର୍ଡ ନୁହେଁ ସେଇଥିରେ ତୋର ପାସୱାର୍ଡ଼ ଦେଇଥିବ ହେଲା। ସେ ତତେ ବତେଇଦେବେ ତୁ ଯଦି ଜାଣି ପାରି ବୁନି ପାସୱାର୍ଡ ହେଲେ ପଚିଦବୁ ସେ ଆରାମସେ ବତେଇ ଦବେ ହେଲା। ସେଠି ପାସୱାର୍ଡ ଟା ଥିବ ସେଇଟା ଖାଲି ଲେଖିବ ସିଏ ସେ ତମକୁ କହିବେ ବି ହେଲା ଆମକୁ ତ କହିଥିଲେ।
ଲେଖିବୁ କଣ ଟାଇପିଙ୍ଗ ବଗେରା ତ ଆମକୁ ଆସେନି ନା।
ମାନେ କଁ କି ବୋଡ ଟା ଥୁଆ ହେଇଛି ଏ ବି ସି ଡ଼ି ସବୁ ଅଛି ସେମତିି ଟାଇପଙ୍ଗ। କରିବୁ ୱାନ ଟୁ ଥ୍ରି ଫୋର୍ ଆଉ କଣ ବୁଝିଲୁ ହୁଁ। କି ବୋର୍ଡ ଟା ଥୁଆ ହେଇଛି ତୁ ସେଇଠି କିବୋର୍ଡରେ ଟାଇପ କରିବୁ। ହଁ ତୁ ଏଇ ଆପ୍ଲାଏ କଲା ବେଳେ ଲାଙ୍ଗୁଏଜ ଚୁଜ କରିଥିବୁ ନା ଏକଜାମ ର।
ନାଇଁ ସିଏ ଏଥିରେ ଆସୁ ନାହିଁ।
ଆଛା ଓହ ସିଟିରେ ଦିଟା ଲାଙ୍ଗୁଜ ଥାଏ ହେଲା ଓଡିଆ ବି ଦେଇଥିବ ଇଂଲିଶ ବି ଦେଇଥିବ ତୁ ଆରାମ ସେ ଯଉଥୀରୁ ବୁଝ।
ହଁ ଯେ ଲାଙ୍ଗୁଏଜ ଯଦି ଆମେ ଚୁଜ୍ ବି ନ କରଥିବା ଯଦି ବି ସେ ମାନେ ଫ୍ରଣ୍ଟରେ ଆମକୁ ଚୁଜ୍ କରିତେ ପଡିବ ନା ଫ୍ରଣ୍ଟରେ ସେମତି।
ନା ନା ନା ବୋଥ ଓଡ଼ିିଆ ଇଂଗ୍ଲିସ୍। କି ବୋଥ ଅପସନ ବି ଓଡିଆ ଇଂଲିଶ ସବୁ ଓଡିଆ ଇଂଲିଶ ରେ ଆସିବ ଯ ଆରାମ ସେ ତୁ କରିପାରିବୁ।
ଓହୋ ମାଥ କେତେ କଷ୍ଟ ପଡେ।
ମାଥ ଟିକେ ହାର୍ଡ ଥିଲା ହେଲା ମାନେ ଓ। ଟିକେ ମାନେ ପଢିବାକୁ ପଡିବ ଆଉ ବୁଝୁଚୁ ନା।
ହଁ ତ ଇଏ ମୋ ସେମିଷ୍ଟାର ତ ସରିତେ ସରିତେ ଆ ଠ ତାରିଖ ହେଇଯିବ ତ ପଢିବ।
ସେଇଆ କିନ୍ତୁ ଯୋଉ ଏଇ ଯୋଉ ରି ଜୋଇନିଂ ଗୁଡାକ ବହୁତ ଇଜି ଥିଲା ହେଲା ଓ ରିଯୋନିଂ ଆଉ ଯୋଉ। ଯୋଉ ଇଂଲିଶ୍ ଟେଷ୍ଟ କି କଣ ଗୋଟେ ଟେଷ୍ଟ ଗୋଟେ ନଥାଏ।
ହଁ।
କଣ ଏଇଟା ଆଉ ଯୋଉ ଏମିତି ସାଧାରଣ ଜ୍ଞାନ ବି ଇଜି ଗୁରା ଥିଲା ବେଶୀ କିଛି ନାଇଁ ହେଲା।
ହୁଁ।
ତ ତୁ ତୁ ସେଗୁାଡା ସବୁ ପଢିଛୁ ହେଲା ଖାଲି ସେଇ ଠିକ ଟାଇମ ରେ ମନେ ପଡିବା ଦରକାର ସେଇ ଜିନିଷ ଗୁଡା।
ହଁ ମାଇନସ ମାର୍କିଂ ଉପରେ କେମିତି କଣ ଜାଣିଚୁ ନା।
ମାଇନସ୍ ମାର୍କିଂ ନା ବୋଧେ ଚାରିଟା ଭୁଲ କଲେ ଗୋଟେ ମାଇନସ୍। ମା ୱାନ ୱାନ୍।
ଛତରେ ନା।
ମାଇନସ୍ ଟୁ ପଏଣ୍ଟ ଫାଇଫ୍ ବୋଧେ ଗୋଟେ ଭୁଲ କଲେ।
ଶୁଣ୍ ଚାରିଟା ଭୁଲ କଲେ ଯାଇକି।
ଗୋଟେ ମାଇନଲ ହଁ।
ଓହୋ ଏ ଠିକ ସେ କଇଲୁ ମୁଁ ଜାଣିନି।
ହଁ, ମୁଁ ନହେଲେ ଚାର୍ଟ ଜିପିଟିକୁ ପଚାରିକି କହିବି ତତେ ଆଁ।
ହଁ ମୁଁ ତତେ ପଚାରିବି ଟିକେ ଜାଣିକି ମତେ କହିବୁ ତ କେତେଟା ଭୁଲ କଲେ ମାଇନସ୍।
ହୁଁ ହୁଁ ହଁ କହିବି ଆଉ। ଆଚ୍ଛା ତାହେଲେ ତୋର ତୋର ସିଟି ହେଇଗଲେ ଯିବୁ ଭାରି ନା?
ଯଦି ଶୁଣ ଆମ ଘରେ ଦେଖେ ମତେ ଯେମିତି ବିହେବ କରୁଛନ୍ତି, ବାହା କରିବେ ବୋଲି ବାହା କରିବୁ ବୋଲି ମୁଁ ଗ୍ରାଜୁସନ ସାରିକି ଘରେ ବସିକି ତାଙ୍କୁ କନଭିଁନ୍ସ କରେଇମି। ମତେ ପଢେଇ ବେ କି ନାହିଁ, ମତେ ତ ପଢେଇ ବେନି ମତେ ପୁରା ସିଓର ଅଛି ପଢେଇ ବେନି।
ସେ କହୁ ଏଇଥିରେ ମୋ ନିଯେ ମା ବି ମତେ କହୁଛି କହୁଛି ତୁ ପଢିବୁ ନା ଆଗେ ଶୁକିଲା ଟାରେ ତ ମୁଁ ବିଲିଭ। କା ଉପରେ ରଖିବି ଯଦି ହେଇଗଲା ଦି ବର୍ଷ ଗ୍ରା ଯୁଏଜସନ କରିବା ପାଇଁ ସି ଟି ପା ମୋ ଇଛା କଣ ଜାଣିଚୁ ପାଞ୍ଚ ହଉ କି ଦଶ ହଉ ଯେତିକି ପାଉଛି ବି ପାଏ।
ପଇସା କମିକି ତା ସେ ସବୁ ଇଏରେ ବାହାରି ପାରିବି। ମୁଁ ନିଜେଥରେ କିଛି କରିପାରିନି। ସେୟା ପା ଯଦି ବିି ହେଇଯାଏ ଭଗବାନଙ୍କୁ
ତୁ-ତୁ ଶୁଣୁନ ତୁ ଅ କଣ କହନ୍ତି ତୁ ୟେ ୟୁଟ୍ୟୁବ ରେ ସବୁ ସିଖିଦବୁ ବହୁତ-ବହୁତ ସାରା ଅଛନ୍ତି ଟି ଟିଚର ମାନେ ପଢଉଛନ୍ତି ହେଲା। ତୁ ସେଇଠୁ ଏବେଠୁ ପଢେ, ହେଲା ଦିନକୁ ଘଣ୍ଟାଟେ ତ ଏକ୍ଜାମ ଅଛି ହେଲେ କଣ ହେଲା? ଅ ଅଧଘଣ୍ଟା ନହେଲେ ଦିନକୁ ଦେ।
ସେଇଆା ପା ଭାବୁଛି ସେଆ କରିବି ଯଦି ବି ହେଇଗଲା, ତାହେଲେ ମୁଁ ସିଟି ଲାଇନ କୁ ପଳେଇ ଯିବି।
ହଁ।
କାହିଁକିନା ତ ତମ ପାଖରେ ଦେଖେ ଏତିକି ଅପରଚ୍ୟୁନିଟି ଅଛି ଆମ ପାଖରେ ଏଇଟା ହେଲେ ଆମେ ନେକ୍ସଟ୍ କିଛି କରି ପାରିବୁ। ମତେ ତ ସେତିକି ବି କରତେ ଜଣକୁ କନଭେନ୍ସ କରୁ-କରୁ ଆଉ ଜଣ ଇଏ ହଉଥିବ। କରୁ-କରୁ ମୋ ଅଧା ଜୀବନ ଚାଲି ଯାଇଥିବ।
ସେୟା ତୋର ତ ପ୍ରୋବ୍ଲେମ ଅଛି ସେଇୟା କରେ, ଏବେଠୁ ପଢେ ହେଲା। ପଢିଲେ ଆରାମ ସେ ପାଇପାରିବୁ ବୁଝୁ ନା ମୁଁ ତ ପଢିନଥିଲି ଜାଣି ବୁଝିକି ବି ଭୁଲ କରିକି ଆସିଥିଲି ହେଲା ସେ ତୁ ପଢେ ଭଲସେ। ଆଚ୍ଛା ଆମର ଟାଇମିଂ ହେଇଗଲା। ଏଗାର, ବାର ମିନିଟ ହବଲୋ। ହଁ ହଉ ଏଗାର-ଏଗାର ମିନି ବୟାଳିଶ ସେକେଣ୍ଡ କେତେ ପଚାଶ ହେଇଗଲା। ହଉ-ହଉ ସାହିତ୍ୟ ଦିଦି ନମସ୍କାର ର ପୂ
ମୋର ଏବେ ଯାଏଁ ପେମେଣ୍ଟ ଆସିନି। କିଏ ଗୋଟେ ଗ୍ରୁପ ରେ ମେସେଜ୍ ପଢୁଚି।
ଓ- ହେଁ ଆମେ ତ ଗପୁଛୁ ମେସେଜ ଆସିବ ଆଉ। ହଁ ହଉ ରଖ୍-